କେ
ରୋଷି ଯୋଉ ଦି ଥର ତିନି ଥର ରୁ ଅଧିକ ଲାଗେନି ଏବେ ଲାଗ ଆଗରୁ ତିନି ଥର ତ ହେଇଛି ନା ହେଇନି
କଣ ତିନିଥ ମତେ ଲାଗେ ଚାରି ଥର କେତେ ହେଲାଣି କଣ?
ଚାରିଥର ଦେଇଚି ଜାଣିଲେ। ମାନେ ଯେଉଁଟା ତିନିଥର ଥିଲା, ତିନିଥର ଅଧିକ ହେଲା କି, ଏଥିର ସେଟା ଚାରିଥର କରିଦେଇଛି।
ଆଉ ତ କାଇଁ ନାହାନ୍ତି ଆଉ ହଉ। ଆଉ ସେଇଠୁ କଣ ସେଇଠୁ ଆଉ କଣ ଗୋଟେ କୁହ, ତମେ ତମ ଗାଁରେ ଗୋଟେ କଣ ଭଲ ଜାଗା ଆଗେ ପୂଜା ପର୍ବପର୍ବାଣି।
କାଳୀପୂଜା ତ ହୁଏ ଆଉ, ଆଉ କଣ?
ସେ ସେ କାଳୀ ପୂଜା ମାନେ କଣ ଖାଲି ସେଇ ପୂଜା ହୁଏ ନା ଆଉ
କାଳୀପୂଜା ମାନେ ଆମ ଆମର ଯେଉଁ ହୁଏ। କାଳୀପୂଜା ମାନେ ସିଏ ହେଲା, ଷ୍ଟେସନରୁ ପୁରା ଏରେଇ ଯାଇ ଭଦ୍ରକରେ। ମାନେ ହାଇସ୍କୁଲଟି ଅଛି ସେଇଠି। ସିଏ ପୁରା ମାନେ କଣ କଲେ ସି ଏପଟେ ପଥର କାଳି। ଏପଟରେ କାଳୀ ଠାକୁର ବସିିଥିବେ ମାନେ ବହୁତ ମାନେ ବହୁତ ଲୋକ ହୁଅନ୍ତି। ପ୍ରବଳ ଲୋକ ଷ୍ଟେସନରୁ ପୁରା ଏତେ ବାଟ। ପୁରା ବଢିଆ ବଢିଆ ସବୁ ବଜା ମିନାବଜାର ଟାଇପ୍ ର ବଢିଆ ପଡେ। ଆଉ ଦୋଳି ଠୁ ଆରମ୍ଭ କରିକି ସବୁ ପଡେ। ଏହି ଜାଗାରେ
ଗୋଟେ ଜାଗ ଗୋଟେ ଜାଗାରେ ହୁଏ ନା କେତେ ଜାଗା?
ସେଇଟି ଗୋଟେ ଜାଗାରେ ହୁଏ ସେ ଯୋଉ ଏରେଇ ଯୋଉ କହୁଛି ସେଇଠି ପୁରା ଦୋଳି ଫୋଳି ଲାଗିଥି ପୁରା ଇଏ ଥିବ ସେଠୁ ପୁଣି ଯୋଉ ରୋଡ଼୍ ଯାଇଚି ଏନ୍ଏଚେ ତା ଏପଟକୁ ଆସିବେ ଷ୍ଟେସନ ଅଛି। ଷ୍ଟେସନ ବଜାର ସେଠି ବି କାଳୀ। ଷ୍ଟେସନ ବଜାରରୁ ପୁରା ସବୁୁ ଲାଇଟ୍ ତ ଲାଗିଥିବ ପୁରା ଆଉ ଚାରିଆଡେ ଆଉ।
ସେ ସବୁ ଆଉ ତୋମର ଯୋଉ ଦୋଳ ଯାତ୍ରା ହୁଏ ସେ କେମିତି କଣ ହୁଏ?
ସେଇ ଦୋଳରେ ଯୋଉ କହିଲିନି ଯେମିତି ଠାକୁର ଆସିକି ସବୁ ଗାଁ ଗାଁ ରେ ବୁଲିବେ। ଗାଁ ରେ ବୁଲିବେ। ଗାଁରେ ବୁଲିକି ସବୁ ସବୁ ଯେତେଟା ଗାଁ ଫାଁ ସବୁ ଥିବ ସମସ୍ତେ ଗୋଟେ ପଡ଼ିଆରେ ଯାଇକି। ସମସ୍ତେ ଇଏ ନେଇକି ଏମିତି ରଖିବେ। ହୁଁ, ଏକାଠି ହେବେ। ଏକାଠି ହେଇକି ତାପରେ ତାଙ୍କର ଏକାଠି ବସି। ସେଠି ତ ଉ, ଇଏ ପୁସୁବୁ ହୁଏ। ଯେମିତି ହୁଏ ଦୋଳରେ।
ତାପରେ ଠାକୁରଙ୍କ ମିଳନ ହୁଏ ଆଉ। କେତେଟା ଦୋଳ ଏକାଠି ହୁଅନ୍ତି ସେଇଠି?
କେତେଟା? ତଥାପି ପଚିଶ ତିରିଶଟା ଖଣ୍ଡ ହେବେ ବୋଧେ କି ଅଧିକ ହେବେ ବୋଧେ।
ଓହୋ।
ଆଉ ସବୁ ମେ-ଯିଏ ସବୁ ବାହାରେ ରହୁନାହାନ୍ତି କି ସେ ଦୋଳରେ ଆସିବେ, ଜାଗରରେ ବି ଆସନ୍ତି।
ଜାଗରଟା ବି ହଏ ଧୂମଧାମ୍?
ଆଜ୍ଞା?
ମୁଁ କହିଲି, ଜାଗର ଟା ବି ଧୁମଧାମ୍ ରେ ହୁଏ?
ହୁଁ, ଜାଗରଟା ଆମର ଏଇଠି ଶିବ ମନ୍ଦିର ଅଛି। ଏଇଠି ପୁରା ବଢ଼ିଆ କରାଯାଏ। ଜାଗରରେ।
ସେଇ ପାଖାପାଖି ଶିବ ମନ୍ଦିର ଅଛି?
ହଁ, ହଁ। ଜାଗରରେ ଏଇ ଯୋଉ ରହିଲା ଆଖଣ୍ଡଳମଣୀ ରହିଗଲେ ସେଠି ହୁଏ। ତାରେ ଏଠି ଆମର ବି ହୁଏ। ସେଟା ତ ବଡ ଉପରେ।
ହଁ। ସେଟା ବଡ଼ ଏଟା ତୋମର ଯା।
ହଁ ଏଇ କାଳୀ ପୂଜା ଟା ପୁରା ଭଲରେ ହୁଏ ଅ,।
ଭଦ୍ରକାଳୀ ଆଉ। ତୋମର ଭଦ୍ରକାଳୀ ମନ୍ଦିର ଅଛି ନା କଣ?
ହଁ ଅଛି ବା।
ଭଦ୍ରକାଳୀ ମନ୍ଦିର ସେଇଠି ପୂଜା ହୁଏ ନା? ମେଢ ବସେଇକି କରନ୍
ନା ସିଏ ସିପ କାଳୀ ମନ୍ଦିର ରହିବ ଭିତରକୁ। ଇଏ ପୁରା ସେ ଯୋଉ ହାଇସ୍କୁଲ୍ ଅଛି ପଡିଆଟା ସେଇଠି ପୁରା ଅଁ, କାଳିଙ୍କର ବି ତିଆରି ହେଇଥିବ ଗୋଟେ ମୂର୍ତ୍ତି ଟାଇପ୍ ର।
ସେ ବଜ ଏ ମାର୍କେଟ୍ ବଜାର ଉପରେ ହୁଏ ବା।
ହଁ ବଜାର ଉପରେ ପା। ଏଇ ଯୋଉ ବଜାର ଉପରେ ଯୋଉଟା କହୁଛି ବଜାର ଉପରେ ମାନେ ପୁରା ଯୋଉ ରୋ ରୋଡ଼୍ ସାଇଡ଼୍ ପୁରା ରୋଡ଼୍ ସାଇଟ୍ ରୁ କିଛ ମାନେ ଦୁଇଶହ ମିଟର୍ ଭିତରକୁ ଟିକେ ଯିବେ ଏନ୍‌ଏଚ୍ ରୁ ସେ ଆସିବ ହା ଇସ୍କୁଲଟା, ସିଏ ଯୋଉ ପଡ଼ିଆଟା ଗୋଟେ ବଡ ଅଛି। ସେଇଟି ହୁଏ। ସେ ଯୋଉ ତାଙ୍କ ସେ ଯୋଉ ଯେତେବେଳେ ହବ କାଳୀ ପୂଜା ଇଏରେ ବଢିଆ ବଢ଼ିଆ ଖାଇବା ଜିନିଷ ବିକ୍ରି ହୁଏ। ଗୋଟେ ବା ଦାମର ଆସେ ସେଟା କରିଥି ଯେମିତି ଆମର କେମିତି କହିଲେ ସେ ଗୁ-ଗୁଡର ପୁରା ଧଳା ର ହ୍ୱାଇ ର ଦେଖା ହଉଥୁବ
ହୁଁ।
ହଁ ଲଡୁ ନଉଛି ହଁ। ସେଇଟା ଗୋଟେ ମୁଡ଼ିକିଟା ଇଏ କରିକି କରନ୍ତି। ପୁରା ଏଡେ ଏଡେ ବଡ ବଡ ହେଇଥିବ ସେ ସେଇଟା ବଢିଆ ସେଇଠି ଫେମସ ସେଇ ଟାଇମ ରେ ଆସୁଛନ୍ତି ବିକ୍ରି ଆଉ ସବୁ କୋଉ ଦିନ ବିକ୍ରି ହୁଏନି। ସେଇ ଥରେ ବିକ୍ରି ହୁଏ କାଳିପୂଜା ଟାଇମରେ
ଆଚ୍ଛା। ତା ଭଲ ଇଏ ବର୍ଷକୁ ଥରେ ଆସେ ଆଉ ଲୋକ ଯାହା ବର୍ଷକ ପାଇଁ ରଖିଦେବେ ବାନ୍ଧି
ହୁଁ ହୁଁ।
ବାନ୍ଧିକି ରଖିଦେବେ ବର୍ଷ ପାଇଁ କାଳିପୂଜା ଇଏରେ ଆଉ
ହଁ ବହୁତ ଜିନିଷ ବିକ୍ରି ହୁଏ। ମାନେ ବହୁତ ମାନେ ମାନେ ବଢିଆ ବଢିଆ ଜିନିଷବୁ ବିକ୍ରି ହୁଏ।
ହୁଁ ସାଡେ ଶାଳନ୍ଦୀ ଅଛି ନଦୀ ନା କଣ ବା ଭଦ୍ରକରେ?
ସାଳନ୍ଦୀ?
ହଁ ଭଦ୍ରକରେ ଯୋଉ
ହଁ ସାଳନ୍ଦୀ ନନ୍ଦୀ ସିଏ ସାଡ଼କୁ ଅଛି।
ଓହୋ ସେ ସେ ଭିତରକୁ ହଉ ଆମ ଗାଁ କ ଯୋଉ ଯ ଆସନ୍ତି ତାଙ୍କ ଘରେ ସେ ଯେଉଁ ସାରନ୍ଦୀ ନଦୀ ପାଖରେ ସେମାନେ ମାଛ ଫାଛ କଣ ଆଣନ୍ତି ସେଇ ସାରନ୍ଦୀ ନଦୀରୁ
ହୁଁ ହୁଁ।
ଠିକ୍ ସେ
ହୁଁ। ସାଳନ୍ଦୀ ନଦୀ ଅଛି ଆପଣଙ୍କର ସେପଟ ଆମର ସେ ସେଇ ଯୋଉ ଭିତର କନିକା ଜାଣିଛନ୍ତି ଭିତର କନିକା ସେପଟେ ଅଛି ଯେ
ଭିତର କନିକା ତ କୁମୀରଙ୍କ ଘର ହଁ ଜା
ଭିତର କନିକା ସେଇ ଇଏରେ ଆଉ ଆମର ସେ ଯୋଉ ହଁ ଅଛି ଗୋଟେ ସେଠି ତା ଭିତରକୁ ଆହୁରି ଯିବେ କୋଉଠି ଗଲେ ଚାନ୍ଦବାଲି ଦେଇକି ଯିବେ ସେ ପଡ଼ିବ ଆମର କଣ କହିଲେ ଯଉ କନିକା ରଜା ରହୁନଥିଲେ।
ଓହୋ ହୋ ହୋ
ସିଆଡେ ବି ପଡିବ ହୁଁ ତାଙ୍କର ବି ରାଜହାତୀ ଅଛି ସେଠି
ଆଚ୍ଛା ହଁ କନିକ ରାଜାଙ୍କ ରାଜ ଘାଟି ଅଛି।
ଅଛି ସବୁ ଜାଣିନ? କେହି ଆସି ନଥିଲେ ଏବେ ଫୋନ୍ ଗୋଟେ ମେସେଜ୍ ଆଇିଲାଣି ଆଇଲିଣି ବୋଲି କିଏ ଫ୍ରି ଅଛ?
ଭିତରକୁ
କାମ ସାରିକି ଆସିବା ଆଉ
ହୁଁ। ହଁ କାଇଁ କାଲି ଆଉ ଟାଇମ ହବନି ଆଜି ଯାହା ମୁଁ କ କଥା ହେଇଯିବି କାଲି ଆଉ ଟାଇମ ନାହିଁ। ପୁଣି ଯାଇକ ରାତି ଦେଖେ ଯାହାହବଉ କଣ କରିବା
ସେଇଠୁ ଆଉ କଣ କୁହ?
ଆଉ କହୁଛି ସେଇଟା ଅଛି ଆଉ ଗୋଟେ ଅଛି ଆମର ସେ ଯୋଉ କହୁଛନ୍ତି କଣ କହିଲେ ସାତ ଭଉଣୀ ଯାଣିଛନ୍ତି?
ହଁ ସାତ ଭଉଣୀ ଶୁଣିଛି ଯା ଇଏ କରିନି
ହୁଁ ସେଠି ସିଏ ବି ଗୋଟେ ମନ୍ଦିର ସେଇଠି ଅଛି। ଆଉ ଗୋଟେ ଆମର ଅଛି ଗୋଟେ ଜାଗା ଅଛି କଣ କହିଲେ ଆମର ସେ ଯୋଉ ଗୋଟେ ଯାହା ଭିତରେ ଆଉ ଗୋଟେ ଗାଁ ଅଛି ଜାଣିଛନ୍ତି କବାଟ ନାହିଁ ସେଠି।
ହଁ ମୁଁ ଏଇ ନିଉଜୁ ରେ ଥରେ ଟିଭି ରେ ଦେଖଉଥିଲା ମୁଁ ଦେଖ ସତରେ ସେ ଗାଁ ଅଛି।
ହଁ ସେ ଗାଁ ଅଛି। ଆଉ ଜଣେ ଚୋରି କରିବାକୁ ଯାଇଥିଲା ସେ କଦଳୀ ଗଛଟାକୁ ଧରିଛି ଏମିତି ଲାଗିକି ରହିଛି ସକାଳେ ସେ
ଅ ଆ ତାହଲେ ସ ହଁ ମାନେ ସତରେ ତ ସେଇପଟ ସେଇ ଯୋଉ ତମ ମୋର ସେଇପଟେ ତାହେଲେ ସେ ଗାଁ ସତରେ ଅଛି ମୁଁ ଭାବିଲି ସେଇଟା ସତରେ ନାହିଁ ବୋଲିି।
ହଁ ସେଠା ଆଜି ପର୍ଯ୍ୟନ୍ତ ଦି ତିନି ମହିଲା ଘର ହେଲାଣି କବାଟ ନାହିଁ ସେ ଜାଗାରେ। ଖାଲି ଡୋର ସ୍କ୍ରିନ ଟା ଆଉ ତାଟି ବଳିଆ ଲଗଉଚନ୍ତି କାହିଁ କହିଲେ ଲ କୁକୁର ପସି
ଓହ ହଁ ସେ କ ତମର ସେଇ ଯୋଉ ତମେ ସେ ଗାଁକୁ ଯାଇଚ?
ହଁ ମୁଁ ଯାଇଛି ସେ ଗାଁ କୁ।
ଦେଖଚ କାହିଁକିରି।
ଆଜ୍ଞା।
ମୁ କହିଲି ସେ ଗାଁକୁ ଯାଅ ବୁଲିିକି ଦେଖିଚ।
ଗାଁର ଗୋଟିଏ ପିଲା ଆମ ଏଇ ଭୁବୁନୁସର ରେ ରହୁଚି।
ଓହୋ ଆଉ ମୁଁ କହିଲି ଟିଭିରେ ଦେଖିଥିଲି ଯେ ମତେ କାଇଁ ଏତେ ବିଷ ଆସ ଲାଗେନି।
ନା ସତରେ ବା। ଆଜି ଦେଖୁ ନାହାନ୍ତି ତିନି ମହଲା ଘର ତା ଭିତରୁ ଦେଖିବେ ସବୁ ରଖିଛନ୍ତି ଇଏ କଣ କହିଲେ ମାନେ ଫ୍ରିଜଠୁ ସବୁ ଇଏ ରଖିଚନ୍ତି। କିନ୍ତୁ ଖାଲି ଡୋର ସ୍କ୍ରିନ୍ଟା ପଡ଼ିଚି ଆଉ ତାଟିଟା ଦିଅନ୍ତି କାହିଁକି ନା କୁ
କୁକୁର ପଶିବ କୁକୁର କି ପଶି ପଖି ପଶିଯିବ।
ହଁ ସେଥିପାଇଁ ଦେଇ ଦିଅନ୍ତି ସିଏ ନହେଲେ ସେ ଆଜି ପର୍ଯ୍ୟନ୍ତ ସେ ଜାଗାରେ କବାଟ ନାହିଁ। ସେ ତ ଚୋରି ହୁଏନି ସେ ଗାଁ ରେ ଆଉ।
ଭଲ ଆଉ ଆଜି ଏବେ ଇଏରେ ଗୋଟେ ଅଛି ଆଉ ଠାକୁରଙ୍କର ଇଏ ଆଉ।
ହଁ ଠାକୁରାଣୀଙ୍କର ଅଛି କଣ ଯେ ନେଇକି ଯାଉଥିଲା ଯେ ଯୋଉ କଦଳୀଟା କୁ ସେ ଏମିତି ସକାଳୁ ଯାଇ ଏମିତି ଠିଆ ହେଇଚି।
ମାନେ ବଞ୍ଚିକିନା ମରିଯାଇଚି।
ବଚିଂଛି ବଚିଂକି ଠିଆ ହେଇଚି ଖାଲି ଠିଆହେଇକି ତ ରହିଛି ଏମିତି ଆଉ।
ହଁ ହଁ। ଆଛା ସେଦିନ ସେ ଗାଁକୁ ଡରିକି ଯଆନ୍ତିନି ଆଉ।
ନା କେହି ଆଜି ପର୍ଯ୍ୟନ୍ତ ସେ ଗାଁରେ ଛୋରି ନାହିଁ।
ଓ ମୁଁ ସେ ସେ ଦେଖିଥିଲି ମତେ ଲାଗେନି ମୁଁ ସତରେ ଆଜିକା ଯୁଗରେ ଲୋକ ତା ର ଘର ତା ତା ତାଲା ତାରିକି ନେଇଯାଉଛନ୍ତି।
ଆଉ ସେ କେମିତି ନାହିଁ ମ ଦେଖିଥିଲି ଯେ ପ୍ରାୟ ଦେଖଏ ଏମିତି ଏକ ଗାଁ ହଁ ତାଲା ତାରିକି ନେଇ ଯାଉଚନ୍ତି କିନ୍ତ ତାଙ୍କର ସେଠି ମାନେ କିଛି ରହୁନି। ସେମିତି ଅଛି ଠାକୁରଙ୍କର ମହିମା ଆଉ। ନହେଲେ ତ ଘର ତାଲା ଫାଲା ଭାଙ୍ଗି ଟାତି କବାଟ ଭାଙ୍ଗି ତାକୁ ସବୁ ନେଇ ଯାଉଚନ୍ତି। ଘରେ ପଶିକିରି ସବୁ ନେଇଯାଉଚନ୍ତି ଆମର ଏଇ ଟିକେ କଟେକରେ ସାମ୍ନାରେ ତାଙ୍କ ଘରୁ ସେ ଚୋରି ହେଇ ମାଇ କାହାକୁ ଦ ଫୁଲ ପିନ୍ଧେଇ ଯାଉଚି ଘରୁ ଛିଣ୍ଡେଇ ନେଇଗଲେ ସୁନା ଚେନେ ଏବେ ତା ରାତି ଚାରିଟାରେ ଭୋରିଆ
ହୁଁ ହୁଁ।
ସାମ୍ନାରେ ଯାଇଚି ଫୁଲ ତୋଳିବାକୁ ରାତି ଚାରିଟାରୁ ଚେନକୁ ଥର ଝିକି ନେଇ ଯାଇଛନ୍ତି ଆଉ କଣ। ଆଉ ବାଜିଲା ବେଳକୁ ଆଉ ଅଛନ୍ତି ଯେ ଚୋର ଖାଇବାଛନ୍ତି ସେ ତାଙ୍କରେ ଗାଡି ଧାଇଙ୍ଗ କିନା ନେଇକି ଚାଲିଲେ ଆଜ୍ଞ। ଏମିତି ଆଉ। ଆଉ ଯଦି ସେ ଠାକୁରଙ୍କ ଦେଖ ପାଇବେ ନିତି କାଣ୍ଡ ହେଇ ବି ସେମାନେ ଅଛି କିଛି ଗୋଟେ ସେଠି ନଉନାହାନ୍ତି ସେଇଟା ବଡ଼ କଥା। ନା ଆମର ସେଠୀ ତାପ ଆଣିବ ଏଟା ର ଖିବେ। ସେଇଟା ଦେଖିବାକୁ ପଡିବ ବାନ୍ଧିବାକୁ ହଉ ମୁଁ ରଖୁଛି ଆଁ। ଲଟ ରଭ କରନ୍ତ ନାହିଁ